ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ନମସ୍କାର ଜୟ ଜଗନ୍ନାଥ ଶୁଭ ସକାଳ।
ଆଜ୍ଞା ଶୁଭ ସକାଳ କଣ କରୁଥିଲେ?
ଏଇ ଜଷ୍ଟ ଆସିଛନ୍ତି ଟିକେ ଭଦ୍ରକ ଟିକେ ଭାଇକି ଛାଡିବା ପାଇଁ ଆଉ।
ଆଜ୍ଞା କଣସବୁ ଟିଫିନ କରିଚନ୍ତି ଆପଣ?
ମୁଁ ସକାଳେ ଖାଇଥିଲି ଇଡ଼ଲି ବରା ମିଶାଇ ଖାଇଥିଲି ଆଉ।
ଆଜ୍ଞା ମୁଁ ଏଇ ଜଷ୍ଟ ଟିକେ ଏଇ ଛାତ ଉପରେ ବୁଲାବୁଲି କରୁଛି ଆଉ।
ଆଛା ଆଛା ଆପଣ ବୁଲାବୁଲି କରୁଛନ୍ତି ଆଉ କଣ ଜଳଖିଆ ଖାଇଥିଲେ?
ଜଳଖିଆ ସକାଳେ ହେଇଥିଲା ଉପମା ତରକାରୀ ଏ ସବୁ ଖିଆ ହେଇଥିଲା ଆଉ। ଏବେ ତ ଲଞ୍ଚ ଖାଇବାର ସମୟ ହେଇଗଲାଣି। ଏବେ ଦିପହରେ ଖାଇ ଦେଇକି ଟିକେ ଶୋଇପଡିବା କଥା ଆଉ କଣ ବର୍ଷା ପାଗ ତ ହେଇଛି। ତାପରେ ଆମର ତିନି ଦିନ ଚାରି ଦିନ ହେଲାଣି ତ ବର୍ଷା ଆଡେ ଲାଗିକି ରହୁଛି ଯେ ବହୁତ ହଇରାଣ ହଉଛୁ ଆଉ। ଆପଣ ସେପଟେ ବର୍ଷା ଫର୍ଷା କେମିତି କଣ?
ଆମର ଏଠି ବର୍ଷା ବି ଯୋରେ ଲାଗିକି ରହିଛି ବନ୍ଦ ହଉନି। ଆପଣ ଗୃହିଣୀ ନା ଏବେ ପଢୁଛନ୍ତି କଣ କରୁଛନ୍ତି ଆପଣ?
ନାଇଁ ମୁଁ ଗୃହିଣୀ।
ଆଛା ଆଛା।
ଆଜ୍ଞା ବର୍ଷା ଫର୍ଶା ସେପଟେ କେମିତି କଣ ହଉଛି?
ବର୍ଷାର ପାଗ ତ ପାଞ୍ଚ ଦିନ ହବ ତ ଋତୁ ପରିବର୍ତ୍ତନ ହେଇଯାଇଛି ଅଲରେଡି ଆଉ ଜୋର ବର୍ଷା ହଉଛି। ଛି ଆଉ ସାତ ତାରିଖ ପର୍ଯ୍ୟନ୍ତ ଲଘୁଚାପର ବାର୍ତ୍ତା ସୃଷ୍ଟି ହେଇଛି। ଲଘୁଚାପ ସାତ ତାରିଖ ପର୍ଯ୍ୟନ୍ତ
ଆଜ୍ଞା।
ଆଉ କଣ। ଏବେ ବର୍ଷା ଟିକେ ଛାଡି ହଉଥିଲା ଏବେ ଛାଡିିଗଲା ମୁଁ କାର ନେଇକି ଆସିଥିଲି ନା ବର୍ଷା ଏବେ। ଛାଡିଗଲା ଆସ୍ତେ ଆସ୍ତେ ଟିକେ ଟିକେ ଜଷ୍ଟ ପକଉଛି
ଆଜ୍ଞା ଆମର ତ ସେଇ ଚାରି ଦିନ ହେଲାଣି ତ ପୁରା‌। ଝଡି ବର୍ଷା ପୁରା ଲାଗିକି ଅଛି। ମାନେ ସେଇଥିରେ ଝଡି ପୋକ ବି ଆମର ଏପଟେ ଉଡିଲେଣି ମାନେ ବର୍ଷା ତ ଦିନସାରା ଲାଗିକି ଅଛି ଛାଡୁନି। ସେଇଥିରେ ଝଡି ପୋକ ବି ଉଡିଲେଣି‌।
ହଁ ଝଡି ପୋକ ବି ଉଡ଼ି ବେନା ତାଙ୍କର ଏଇ ରୁତୁଟା ପରିବର୍ତ୍ତନ ହେଲା ତାଙ୍କର ରୁତୁଟା ନା।। ଆସ୍ତେ ଆସ୍ତେ ବି ଆପଣଙ୍କୁ ଝୋଡ଼ି ପୋକବି ଉଡିବେନା।
ଆଜ୍ଞା ଆମର ଏପଟେ ଗୋଟେ ମ୍ୟାରେଜ ପାର୍ଟି ଥିଲା ଯେ ବହୁତ ହଇରାଣ ହେଲୁ ବର୍ଷାରେ। ଆମର ମନ୍ଦିରରେ ଥିଲା ନା ମ୍ୟାରେଜ ଟା ତ ଆମର। ବହୁତ ହଇରାଣ ହେବାକୁ ପଡିଲା ଓଦା ହେଇକି ସବୁ ଜିନିଷ କଲା ବେଳକୁ। ଆଉ ମାନେ ତିନି ଚାରି ଦିନ ହେଲାଣି ଏମିତି ଲଗାତାର ଲଗା ଦେଇକି ଟିକେ ଘରୁ ବି ବାହାରି ହଉନି ଆମର କୌଣସି ଜିନିଷ କିଣା କିିଣି କରିବାକୁ ହେଲା ଆମର ମାର୍କେଟିଂ କରିବାକୁ ହେଲା କୌଣସି ମାନେ ଗ୍ରୋସରୀ ଜିନିଷ ହଉ କି ଆମର ଖାଇବା ଜିନିଷ ହଉ ବାହାରକୁ ଗଲା ବେଳକୁ ବହୁତ ପ୍ରୋବ୍ଲେମ ବି ହଉଛି ଗଟେ ଆମର ପାଣି ଫାଣି ବି ହେଇଗଲାଣି।
ହଁ ଆସ୍ତେ ଆସ୍ତେ ବର୍ଷା ଯଦି ଯଦି। ବର୍ଷା ଜୋର ହେବ ତାହେଲେ ଆପଣଙ୍କର ପାଣି ହେଇଯିବ ବନ୍ୟା ବି ସୃଷ୍ଟି ହେଇଯିବ ଆଉ ବାତ୍ୟା ହେବାର ବି ସମ୍ଭାବନା ବହୁତ‌। ଅଛି ଗୋଟେ ଆସିଛି ଆଭା ବାତ୍ୟା ଗୋଟେ।
ଆଜ୍ଞା ଏଇତିକିରେ ବନ୍ଦ ହେଇଯାଉ ନହେଲେ ଲୋକ ବହୁତ ହଇରାଣ ହେବେ।
ନାଇ ବନ୍ଦ ତ ଏବେ ହବନି ସାତ ତାରିଖ ଯାକେ ବନ୍ଦ ହବ ଆଉ ଆପଣ ଯଦି ସବୁଥିରେ କହିବେ‌। ଗ୍ରୀଷ୍ମ ହେଲେ କହିବେ ଗ୍ରୀଷ୍ମର ପ୍ରଭାବ ଅଧିକ ହଉଛି ଶୀତ ହେଲେ କହିବେ ଯଦି ଶୀତର। ପ୍ରଭାବ ଅଧିକ ହଉଛି ଆଉ ବର୍ଷାର ପ୍ରଭାବ ଅଧିକ ହଉଛି ତାହେଲେ ଏ ଋତୁରେ ପରିବର୍ତ୍ତନ କାହିଁକି ହେଇଛି ସବୁ ତ ହବ।
ଏଇଟା ପରିବର୍ତ୍ତନ ହବ ବର୍ଷା ହିସାବରେ ବର୍ଷା ଚାଲିବ ଖରା ହିସାବରେ ଖରା। କିନ୍ତୁ ଅତ୍ୟଧିକ ହେଲେ ବହୁତ ନଷ୍ଟ ହଉଛି ନା କ୍ଷୟକ୍ଷତି ହଉଛି ଲୋକଙ୍କର। ଆମର ଫସଲରେ ବି ପାଣି ପଶିକି ଆମ ଫସଲ ସବୁ ମାନେ ଗଛ ମାନେ ଆମର ହେଲା ଆମର ଯୋଉ ପନିପରିବା ଚାଷ କରୁଛନ୍ତି ଚାଷୀ ମାନେ। ସେଇ ସବୁ ଫସଲ ସବୁ ନଷ୍ଟ ହେଇଯାଉଛି ନା ଅତ୍ୟଧିକ ବର୍ଷା ହେଲା ବେଳକୁ ମାନେ ହଉ ବର୍ଷା।
ସେଇ କଥା କୁହଛ ଅତ୍ୟଧିକ ବର୍ଷା ହେଲେ ତ ସବୁ ଫସଲ ବି ନଷ୍ଟ ହେଇଯିବ।
ଆଜ୍ଞା ଚାଷୀ ମାନେ ବି ବହୁତ ହଇରାଣ ହଉଛନ୍ତି। କେତେ ପଇସା ଖର୍ଚ୍ଚ କରିକି ସେମାନେ ଫସଲ ଆଜ୍ଞା।
ଏବେ ଯୋଉ ସେମାନେ ତଳି ପକେଇଛନ୍ତି ସବୁ ଧାନ ବିଲ ସବୁ ଯେତିକ ସେତେବେଳେ ସବୁ ନଷ୍ଟ ହେଇଯିବା ଦରକାର ପଡେ ବର୍ଷା ଯୋଉ ଭଳିଆ ହଉଛି ନଷ୍ଟ ହେଇଯିବ ଆଉ।
ଆଜ୍ଞା।
ଆଁ ସବୁ ପ୍ରକାର ଦେଖିବା ପାଇଁ ପଡିବ ନହଲେବନି ଆଉ। ନିଶ୍ଚିନ୍ତ ଭାବେ ଦେଖିବା ପାଇଁ ପଡିବ ଆଉ ଆପଣଙ୍କ ବାବୁ କଣ କରୁଛନ୍ତି?
ହଁ ସେଏଠି ଅଛନ୍ତି ଷ୍ଟୋର ରେ ଆଉ।
ଷ୍ଟୋର ମାନେ ଆପଣଙ୍କ ନିଜ ନିଜର ବ୍ୟବସାୟ ନୁହେଁ?
ନାଇଁ।
କୋଉଠି ଅଛନ୍ତି?
ଆମର ଗୋଟେ ଟାଉନ ରେ ଅଛନ୍ତି ଆଉ।
ଆପଣ ଘର କୋଉଠି ଯାଜପୁର ଟାଉନ?
ଆକଚୁଳି ଆଡ୍ରେସ ଗୁଡିକ ମନା କରୁଛନ୍ତି ତ ସେଥିପାଇଁ।
ହଁ ହୋ ନା ସେ ଆଡ୍ରେସ ଆପଣଙ୍କର ଆଡ୍ରେସ ଟ ଦେବେନି ବାବୁ କାମ କରୁ ଆଡ୍ରେସ କାଇଁ ଦେବେନି।
ହଁ ଏଇଠି ଭୁବନେଶ୍ଵରରେ ଚାଲିଛି ଆଉ ଆମର ସବୁ ଆଉ।
ଆଚ୍ଛା। ଆଛା ଆଛା ଭଲ।
ନିଜର କିଛି ବିଜନେସ ଅଛି ଆମର ବାହାରେ ବି ଚାଲିଛି ସବୁ ସେଇ ଟାଇପରେ ଆଉ।
ଆ ନିଶ୍ଚିନ୍ତ ଭାବରେ ତ କାମ କରିବା ପାଇଁ ପଡିବ ନହେଲେ ଘର ଚଳିବ କେମିତି?
ଆଜ୍ଞା ସବୁଆଡିକି ଟିକେ ଦେଖିବାକୁ ପଡୁଚି ଆଉ।
ଆ ନିଶ୍ଚିନ୍ତ ଭାବରେ କାରଣ ଆପଣଙ୍କର ପିଲାପିଲି ପଢୁଛନ୍ତି?
ଆଜ୍ଞା ପଢୁଛନ୍ତି ଏଠି ଆମର ପାଖରେ ଅଛି ସ୍କୁଲ ପ୍ରାଇଭେଟ ସ୍କୁଲରେ ପଢୁଚନ୍ତି।
ଭଲରେ ପଢୁଛନ୍ତି ତ?
ଆଜ୍ଞା ଭଲ ପଢୁଛନ୍ତି।
ଭଲ ପଢିବା ଦରକାର ଭଲ ପଢିଲେ ଆପଣଙ୍କ ଦୁଃଖ ଯିବ?
ହୁଁ ଆଜ୍ଞା।
ନହେଲେ ଆପଣଙ୍କର ଯେତିକ ପରିଶ୍ରମ ହେଇଥିବ ସବୁ ବୃଥା ହେଇଯିବ।
ଆଜ୍ଞା ଆଜ୍ଞା।
ନିଶ୍ଚିନ୍ତ ଭାବରେ।
ଲଞ୍ଚ କରିସାରିଲେଣି?
ନାଇଁ ନାଇଁ ମୁଁ ଆସିଥିଲି ଭାଇ ଭାଇଙ୍କି ଛାଡ଼ିବାକୁ ଆସିଥିଲି ଏ ଛାଡ଼ି ସାରିଲା ପରେ ଯିବି ଲଞ୍ଚ କରିବି ଆଉ।
ଆଜ୍ଞା।
ଆଉ କଁ କୁହନ୍ତୁ?
ସେପଡେ ଦୋଳ ପର୍ବ କେମିତି କଣ ହୁଏ? ଦୋଳ ଯାତ୍ରା ଜାଣିଥିବେ ତ ଦୋଳ ଯାତ୍ ରେ ଆମର ଗାଁ ପଟରେ ଯେମିତି ହୁଏ ସବୁ।
ହଁ ଦୋଳଯାତ୍ରା ଆମର ହୁଏ ଏପଡେ।
କେମିତି କଣ ହୁଏ ଏ ସବୁ ଆମର ତ ଏପଟେ ଆମର ଆଜ୍ଞା କୁହନ୍ତୁ।
ଆମର ବି ଦୋଳ ଯାତ୍ରା ବହୁତ ଭଲ ହୁଏ ଆ ଯେହେତୁ ଗ୍ରାମାଞ୍ଚଳ ଆମର ଗ୍ରାମାଞ୍ଚଳ ଦୋଳଯାତ୍ରା ବହୁତ ଭଲ ହବ।
ଆଜ୍ଞା।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
ଆମର ତ ଏପଟରେ ଆମର ରାତିରେ ଆମର ଯୋଉ ଠା କୁର ଭୋଗ ଖାଆନ୍ତି ଆମର ପ୍ରୋଶେସନ ହେଇକି ଆସିବ। ଆଉ ଯୋଉ ଦୋଳ ଆସନ୍ତି ବିମାନରେ। ଆଉ ଲାଇଟ ଫାଇଟ ଲାଗିଥିବ ଆମର ଡିଜେ ବି ବାଜିବ। ଆଉ ସବୁ ମାନେ ଡେକୋରେସନ ହେଇଥିବ ମାନେ ସବୁ ସେଇ ଟାଇପର ହେଇକି ଆସିବେ ଯେତେବି ଠାକୁର ଅଛନ୍ତି ଆମର। ମାନେ ଗାଁରେ ହେଲା। ସ ସବୁ ଆସିବେ ଏଇ ଟାଇପର ହେଇକି ଦୋଳରେ। ଆସିଲେ ସବୁ ମାନେ ଗାଁରେ ଯେତେକ ବି ଘର ଅଛନ୍ତି ସମସ୍ତେ ଦୁଆର ଏମତି ଧୁଆ ଧୁଇ କରି କି ଏ ଟାଇପର ମାନେ ଦୀପ ଜାଳିକି ଆମର ବାଣ ବି ଫୁଟେଇବେ ସେଇ ସମୟରେ ଦୀପ ଜାଳିକି ସବୁ ବସିଥିବେ ଭୋଗ ମାନେ ଏଇ ଟାଇପର ବଢା ହେଇ ଥିବ ଠାକୁର ଆସିବେ ଭୋଗ ଖାଇକି ମାନେ ଯାଇକି ଆମର ଯାତ୍ରା ଯୋଉଠି ହୁଏ ଆମର ଯାତ୍ରା ପଡିଆ ଦୋଳ ଯାତ୍ରା ସେଇଠି ଯାଇକି ସବୁ ବସ୍‌ ସେମାନେ ସବୁ ଥିବ ଅଲଗା ଅଲଗା ମାନେ ସମସ୍ତିଙ୍କର ଆସନ ଥିବ। ସେଠି ଯାଇକି ବସିବେ। ଏମତି ଯାତ୍ରା ହୁଏ ସେଠି ପାର୍ଟି ବି ଆମର ପଡେ ସେପଟେ। ଯାତ୍ରାପାର୍ଟି।
ଆଚ୍ଛା ଆଚ୍ଛା ବହୁତ ଭଲ।
ଆଜ୍ଞା। ଏଇ ଟାଇପର ଆମ ଏପଟେ ହୁଏ ଆଉ। ଆଜ୍ଞା।
ଆପଣଙ୍କ ଦୋଳ ମହୋତ୍ସବ ଯାହା ଆପଣ ଧୁମଧାମରେ ପାଳନ କରାଯାଉଛି ସେପଟେ ଆଉ।
ଆଜ୍ଞା। ଆମର ଏପଟେ ଦୋଳ ପର୍ବ ହେଲେ ଆମର ସେଇଠୁ ଆରମ୍ଭ ହୁଏ ଆମର ଯାତ୍ରାଟା ଆମର ଦୋଳ ଯାତ୍ରା ଯୋଉ ତାପରେ ଆମର ଦୋଳ ଯାତ୍ରା ଆରମ୍ଭ ହୁଏ ନା। ତାପରେ ରହିଯାଉଚି ଆମର ପଞ୍ଚୁ ଦୋଳ। ତାପରେ ଦଶ ଦୋଳ। ମାନେ ସବୁ ଅଲଗା ଅଲଗା ହୁଏ। କିନ୍ତୁ ତାପରେ ତାପରେ ସବୁ ପାଖପା ଗାଁ ରେ ହୁଏ ଆଉ। ଆମର ହେଲା ପଞ୍ଚୁଦୋଳ ତାପରେ ଦଶ ଦୋଳ ତାପରେ ପନ୍ଦର ଦୋଳ ବି ଅଛି। ତାପରେ ଆମର ହଇରାଜପୁର ମେଳନ ଏପଟେ ଅଛି।
ଆଚ୍ଛା ଆଚ୍ଛା। ବହୁତ ବଢିଆ ନା ଯାହା ହଉ ଆପଣ ଏଇଭଳିଆ ଗାଁ କୁ ଆପଣ
ଭଲ ହୁଏ ଆଉ।
ନା ହବା ନିହାତି ଦରକାର। ଗ୍ରାମାଞ୍ଚଳରେ ଯେତେ ଆପଣ
ତ ଜାଣିଥିବେ ଆପ
ନା ଗ୍ରା ଗ୍ରାମା ହଁ ହଁ ଜାଣିଚି ଜାଣିଚି ବହୁତ ଭଲ ଆପଣଙ୍କର ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳ ଏଇ ସବୁ ନିହାତି ହବା ଦରକାର। ଗ୍ରାମାଞ୍ଚଳ ଯେହେ ପର୍ବପର୍ବାଣି କମିଯିବ ତାହାଲେ ଆମକୁ କଣ କୌଣସି ଲୋକଙ୍କୁ ବି ଭଲ ଲାଗିବନି କାରଣ ସେଇଦା ନହେଲେ ତ ଆମ ଗ୍ରାମାଞ୍ଚଳରେ ନ ରହି ସହର।
ଆସ୍ତେ ଆସ୍ତେ ଲୋ ପୟ ଲାଗିଲାଣି ଲୋକ ତ ଆଧୁନିକ ଯୁଗକୁ ଆପଣ ହେଇ ସାରିଲେଣି। ଆଉ ଗ୍ରାମାଞ୍ଚଳରେ କିଏ ଆପଣଉଛନ୍ତି, ବୁଝିପାରୁଛନ୍ତି?
ଆଜ୍ଞା ସେତେବେଳେ ଯୋଉ ଟାଇପର ସବୁ ଆମର ଥିଲା ଆମର ହେଲା ଆମର ଉଁ ଉଁ ପୁରୁଣା ମାନେ ପୁରୁଣା ଟାଇପର ଆମର ଯୋଉ ପୌରାଣିକ ଜିନିଷ ଆମ ଦାସକାଠିଆ ହେଲା ପାଲା ହେଲା ଆମର ସେଇ ସବୁ ଜିନିଷ ସବୁ ଲୋପ ପାଇଗଲାଣି। ସେଇ ସବୁ ଆଉ ଦେଖିବାକୁ ବି ମିଳୁନି। ନୂଆ ନୂଆ ଆଜ୍ଞା। ମାନେ ସବୁଆଡେ ନାହିଁ। କିନ୍ତୁ ଅଛି କୋଉ କୋଉ ଜାଗାରେ ଅଛି, କିନ୍ତୁ ପ୍ରାୟ ଜାଗାରେ କମିଗଲାଣି ଏସବୁ ନା। ଆମ ଠାକୁରଙ୍କ ଉପରେ ଯୋଉ ଆମର ରାମ ଲୀଳା ଗୋଟେ ହୁଏ ବି ଆମର।
ରାମ ଲୀଳା ବନ୍ଦ ହେଇସାଇଲାଣି ହଁ। ସେ ପୌରାଣିକ କଥା ଆସ୍ତେ ଆସ୍ତେ ବନ୍ଦ ହବାକୁ ଲାଗିଲାଣି ଆ
ହଁ ସେଇରା ସବୁ ଆମର ଧୀରେ ଲୋପ ପାଇଗଲାଣି। ଆଜ୍ଞା।
ଲୋକ ଆଧୁନିକ ପ୍ରସୟ ଦଉଛନ୍ତି ଆଉ ପୁରାତନ କୁ ଭୁଲି ସାରିଲେଣି। ବୁଝି ପାଇଲେ କି?
ମାନେଆମର ମାନେ ଧନିଏମାନେଦସ ଯାଇକି ପଢିକି ଏ ସବୁ ସବୁ। ଏ ମେନ୍ ଟାଉନ୍ ରେ ସେମାନେ ପାଠ ପଢୁସ ଠ ପଢାପଢି କଲେଣି, ଆଉ ସବୁ ଆପ୍ ପଣେଇବାକୁ ଚାହୁଁନାହାଁନ୍ତି। ଯିଏ ଚାହୁଁଛନ୍ତି ସବୁ ମାନେ ଆମେ ବାହାର ରହିବୁ, ଏଇ ସବୁ ଜିନିଷ ଚାହୁଁ ଏଇ ହଉ ଜିନିଷ କେହି ଚାହୁଁ ନାହାଁନ୍ତି ନା! ଇଏ ସବୁ ଜିନିଷ ଧୀରେ ଧୀରେ ଲୋପ ପାଇଲାଣି। ଏଇ ସବୁ ନାଟ୍ ଟଵ ଏଇ ସବୁ ଜିନିଷ ହେଲା ଆମର ପାଲା ଆ ଏଇସବୁ ପାଲା ହେଲା ଆ
ସେ-ସେତେବେଳେ ବି ଯା ବା ହବ ମାନେ ସେ ଆଉ ହଉ
ଆଶା ଲୋପ୍ ପାଇଆକୁ ବସିଲାଣି ପରା, ଲୋକମାନେ ଆଉ ଆଧୁନିକ ଉପାୟ ଆଉ ଆଧୁନିକ ବେଳେ ଆକର୍ଷିତ ହେଇସାରିଲେଣି ଆଉ ପୁରାତନ କୋଉଠି ଆଉ ଚାହିଁବେ। ବୁଝବେ ହଁ ସେଇ ନାଗି ତ ବହୁତ ଲୋକ ହଇରାଣ ହଉଚନ୍ତି।
ଏସବୁ ଜିନିଷ କିନ୍ତୁ ରଖିବେ, ଆମର ଯେହେତୁ ଏଇଟା ଆମର ପୁରୁଣା କାଳର ଏଇଟା ଗୋଟେ ଅଛି, ଆମ ରୀତିନୀତି ବିଷୟ ଏରା ସସବୁ ରହିଲା ଆମ ଉପର ପିଢିମାନେ ଆମର ଆସଚନ୍ତି ଆଗାମୀ ପିଢି ଯୋଉମାନେ ଆମର ଅ ସେମାନେ କିଛି ଜାଣିପାରିବେନି ଏ ବିଷୟରେ କିନ୍ତୁ କିଛିଟା ଥିଲେ ଲୋକ କିଛିଟା ଜାଣିବେ ନା ନାଇଁ ଆମର ବିଷୟରେ ହେଲା ସେମାନେ ଜାଣି ପାରୁ ନାହାଁନ୍ତି। ପିଲାଙ୍କୁ ପଚାରିଲେ ସେ କିଛି କହିିବି ପାରିବେନି ଏସବୁ ଉପରେ?
ହଁ, ପରା କିଛି ବି କହିପାରନ୍ତି ଆଜ୍ଞା, ହଁ।
ଆଜ୍ଞା।
ହେଟା ବହୁତ କ୍ଷତି କଥା ଯେ।
ଆଜ୍ଞା!
ନାଇଁ ମୁଁ କହିଲି ଏସବୁ ଜିନିଷ ଯେତିକି ଟିକେ ବଞ୍ଚେଇକି ରଖିଲେ ପିଲାମାନେ ଶିଖିବେ କିଛିଟା ଜାଣିବେ କିଛିଟା। ଆ ସହରାଞ୍ଚଳରେ ତ ଏଇ ସବୁ ଜିନିଷ ଆଉ ଏତେ ଦେଖିବାକୁ ମିଳୁନି ଏସବୁ ଗାଁ ଗହଳିରେ ଯାହା ଟିକେ ଟିକେ ଥିବ ଆଉ।
ଠିକ୍ ଅଛି ଆଜ୍ଞା। ହଁ ଏସବୁ ଜାଣି ନମସ୍କାର ଆଜ୍ଞା।
ଆଜ୍ଞା।
ତମେ ତାହେଲେ ଚାଲ ମୁଁ ନମ୍ବର ଦଉଛି ଭାଇର। ମୋର ଟିକେ